ସ୍କାର ଗୁଡ଼ ମର୍ଣ୍ଣିଙ୍ଗି ଗୁଡ଼ ମର୍ଣ୍ଣିଙ୍ଗି କଁ କରୁଚନ୍ତି?
ମୁଁ ବସିଛି ମ୍ୟାଡ଼ାମ ଏମିତି ଗୋଟେ ଉଁ ୱିଣ୍ଡୋ ପାଖେରେ ବସିଚି ବାହାରର ଦେଖୁଛି ଭିଉ ଟା ଦେଖୁଛି।
ଭିଉ ଟା ଆଜି କେମିତି କା ଅଛି?
ଆକ୍ଚୋଲି ବର୍ଷା ବି ନା ବର୍ଷା ନାଇଁ ଖରା ବି ନାଇଁ। କିନ୍ତୁ ମୁଁ ଯୋଉଠି ବସିଚି ନନା ସେଠି ଏମିତି ଗୋଟେ ସିନ୍ ଅଛି ଯେଟା ମାନେ ଲୋକୋମାନେ ବୋହୁତହି ବ୍ୟସ୍ତ ଜୀବନ ଭିତରେ କିଏ ଯିବା ଆସିବା କରୁଛନ୍ତି। କିଛି କିଛି ମାନେ ମାର୍କେଟେ ଭିତରେ ସେମାନେ ଜିନିଷ ପତ୍ର କିଣା କିଣି କରୁଛନ୍ତି।
ଆଜ୍ଞା ଆପଣ ତାହେଲେ ସେଇଠି ସେ ଅଜର୍ବ କରିପାରୁଚନ୍ତି ଜିନିଷ ଗୁଡ଼ା ଦେଖିକି। ୱିଣ୍ଡୋ ସାଇଟରେ ବସିଚନ୍ତି ଯେହେତୁ।
କୁ ଦେଖିବାକୁ ନା ଟିକେ ଆଁ ମାନେ ଭଲ ଲାଗିବ ଏଞ୍ଜୟ କରିବା ପାଇଁ
ଆଜ୍ଞା ଆଜ୍ଞା ଆଉ ମ୍ୟାମ୍ ବ୍ରେକଫାଷ୍ଟ କଁ କରୁଚନ୍ତି ଆଜି?
ବ୍ରେକଫାଷ ମୁଁ ସେଇ ଅ ମାନେ ରାଇସ୍ ଖାଇକି ଆସି ଦେଇଥିଲି ଅ ଭାତ ଉଁ ଭାତ ଅଛି ଭଜା ଅଛି ଆଉ ଟମାଟୋ ଏଇ ସବୁ ଜିନିଷ ଆଜି ମୋରୋ ଥିଲା ଆଜି ମିଲ
ଆଚ୍ଛା ଆଚ୍ଛା।
ଆପଣଙ୍କର କଣ ହେଇଥିଲା ବ୍ରେକଫାଷ୍ଟ ରେ?
ମୋରୋ ମ୍ୟାମ୍ ହେଲ୍ଦୀ ପୁରା ଚୁଡ଼ା କଦଳୀ। ବୋହୁତ ଦିନି ହେଲାଣି ଟିକେ କିଛି ଦିନି ହେଲାଣି ବାହାରୁ ଟିକେ ଖାଇଦୋଉଥିଲି ବ୍ରେକଫାଷ୍ଟ। ମାନେ ଦହିବରା ଇଟଲି ଫିଟଲି ଏଗୁଡ଼ା ସବୁ ଖାଇଦୋଉଥିଲି। ତ ଆଉ ଇଚ୍ଛା ହୋଉନି କିଛି ଖାଇବା ପାଇଁ ସେଥିପାଇଁ ଚୂଡ଼ା ଆଉ କଦଳୀ
ଚୁଡା କଦଳୀ ଯୋଉ ଆପଣଙ୍କୁ ଚୁଡା ପସନ୍ଦ ନର୍ମାଲି।
ନା ସେମିତି ନର୍ମାଲି ମତେ ପସନ୍ଦ ନୁହଁ। ମତେ ଚୂଡ଼ା କଦଳୀ ବି ଏତେ ଭଲ ଲାଗେନି ମତେ ଚୂଡ଼ା ଦହି ଭଲ ଲାଗେ। ଅଁ କିନ୍ତୁ ଯେହେତୁ ଥଣ୍ଡା ଟିକେ ପାଗ ଟା ଟିକେ ଇଏ ଅଛି। ମୋତେ ବି ଟିକେ ଥଣ୍ଡା ଧରୀଦେଇଚି ସେଥିପାଇଁ ଚୁଡ଼ା କଦଳୀ ହିଁ ଖାଇଦେଲି। ମୁଁ ଫ୍ରୁଟ୍ସ ଟିକେ ଆଣିକି ରଖେ ଚୁଡ଼ା ଦହି ନର୍ମାଲି। ଚୂଡ଼ା ଧୋଇଦେବେ ଦହି ଆର ଆଣିଥିବେ କିଣିକି ଆଣିଥିବେ କି ଥିବ ଯଦି ଘରେ। ପକେଇକି ଚିନି ପକେଇଦେବେ ଗୋଳେଇକି ଖାଇଦେବେ ଯେମିତି ଆମେ ନର୍ମାଲ ଛତୁଆ ଗୋଳେଇକି ଖାଉଚେ ସେମି ତି।
ମୋରୋ ସବୁ ଖାଇବା ଗୁଡାକ ସବୁ ମାନେ ପୁରା ବ୍ୟାଡ୍ ଡାଏଟ୍ ଅଛି ମାନେ ଏଇ ସବୁ ଜିନଷ ଛୁଡା କଦଳୀ ତ ମୁଁ ଏକେରେ ଛୋଟୋ ବେଳ କେବେ ଖାଇ ନଥିଲି ଏବେ ବଡ ହେଲା ପରେ ବୋହୁତ ହି ରେୟାର ବୋଧୋ ଦୁଇ ତିିନି ଥର ଖଣ୍ଡେ କହିଥିବି ଆଉ ଖାଇବା ଟା ମତେ ବୋହୁତ କଷ୍ଟ ଚୁଡା କଦଳୀ ଖାଏନା ମାନେ ପୁରା ଅଳ୍ପ ସାଙ୍ଗ ସାଙ୍ଗ ଖାଇବି ତା ସହିତ ମତେ ଗୋଟେ କିଛି ସାଇଡ ଆଇଟମ୍ ଦରକାର ଯେମତି ମିଶ୍ ହେଲା କି ପାମ୍ପଡ ହେଲା ଏଇ ଟାଇପ ର ମତେ ଦରକାରେ।
ହଁ ଚୁଡା କଦଳୀ ମତ ମତେ ବି ଏତେ ଚୂଡ଼ା କଦଳୀ ଟା ମାନେ ଭଲ ଲାଗେ ନା ମାନେ କଦଳୀ ଏମିତି ନର୍ମାଲ ଖାଏ। ସେମିତି ଚକୁଡ଼ା ଚକୁଡି ହେଲେ ମତେ ଟିକେ ସ୍ମେଲ ଟା ଏତେ ଭଲ ଲାଗେନି। ତ କିନ୍ତୁ ଖାଇଦେଲି ଆଉ ମୁଁ ଟିକିଏ ଫ୍ରୁଟ୍ସ ଫୁଟ୍ସ୍ ଆଣିକି ରଖେ ମ୍ୟାମ୍ ପାଖରେ ଖାଇବା ପାଇଁ।
ଆଉ ଯୋଉ ଚୂଡା ଦହି ମୁଁ ଶୁଣିଛି ମୁଁ କେବେ ନିଜେ ଖାଇନି। ଦେଖିବା କିନ୍ତୁ ଚୂଡାରେ ମୁଁ ଅଲଗା ଅଲଗା ଆଇଟମ ବନାଏ।
ହଁ ଆପଣ କିଛି ବି ଯେଉଁ ପୋହା ଭଳିଆ ବନେଇକି ଖାଇପାରିବେ ମାନେ ଯେଉଁ ସବୁ ପ କେକ୍ ଭେଜିଟେବୁଲ୍ସ ଆଉ ବାଦାମ ଫାଦାମ ସେଇଟା ଭଲ ଲାଗେ। ଆଉ ନହେଲେ ମତେ ଏଥିପାଇ ଭଲ ଲାଗେନି।
ଆଜି ଆମ ଜଣେ କଲିକ ଯେହେତୁ ମୋର ଆଜି ଫ୍ରାଇ ଡେ ତ ମୁଁ ଆଜି ୱିଦାଉଟ୍ ଅନିଅନ ଗାଲିକ ତ ସେ ମୋ ପାଇଁ ପୋହା ବନେଇକି ଆଣିଛନ୍ତି। ପୁରା ଭେଜିଟେବୁଲ୍ସ ବ ପକେଇକି। ତ ଆମର ଆଜି ଲଞ୍ଚ ରେ ସେଟା ରହିବ ମୁଁ ନିଜେ ଆଣିଛି ସିମେଇ କୁ ପରାଠା। ସେମିତି ଆଉ ଚୂଡ଼ାରେ କିଛି ଅଲଗା ଆଇଟମ୍ ଟ୍ରାଏ କରୁଛନ୍ତି କେବେ?
ଚୁଡ଼ାରେ ନାଇଁ ମ୍ୟାମ ଆଉ ସେମତି କିଛି କରିନି ମତେ ବି ମାମ ଏତେ ଚୂଡ଼ା ଏତେ ଭଲ ଲାଗେନି। ଆ ସେ କେମିତି ଦେହ ପେହ ଖରାପ ଟାଇମ ରେ ଖାଏ। ନହେଲେ ନାଇଁ ଯଦି ସେମିତି କିଛି ଚକୁଳି।
ହଁ ଚୁଡାରେ ଚକୁଳି ବନେଇବେ ଆଉ ସେଟା ବହୁତ ସଫ୍ଟ ହବ ଆପଣ ବିଲିଭ କରିବେନି ସେଟା ଚୁଡାରେ ବନେଇଛେ ବୋଲି।
ଆରେ ଆରେ ମୁଁ ତ ଜଣିନି ମୁଁ ନୂଆ ରେସିପିଟା ଆପଣଙ୍କର ଫାଷ୍ଟ ଶୁଣିଲି ଆଜି।
ଚୁଡ଼ାରେ ଦହି ମିସେଇକି ଗ୍ରାଇଣ୍ଡିଙ୍ଗ କରିଦେବେ ନ ଦହିଟା ମିଶେଇଲେ ଟିକେ ଭଲ ହବ ଆଉ ଏମିତି ଆପଣ ସେଠି ଚାହିଁଲେ ସୁଜି ମଧ୍ୟ ମିଶେଇ ପାରିବେ, ତାପରେ ନର୍ମାଲି ଆପଣ ଖାଲି ଯେମି ଚକୁଳି କରୁଛନ୍ତି ସେମତି କର ପାରିବେ ନହେଲେ ଆପଣ ତା ଦେହରେ କିଛି ଭେଜିଟେବୁଲ ଯେମତି ପିଆଜ ହେଲା ଅ ଲଙ୍କା ହେଲା ଆଉ ଯଦି ଆପଣଙ୍କର ଗାଜର ଏଇ ସବୁ ଥିବ ସେଗୁଡ଼ା ବି ପକେଇବେ ଆଉ ଟିକେ ଯେତେବେଳେ କରି ମୁଁ ଏମତିି ଟେକ୍ନିକ୍ କରେ ଯଦି କୋଡା ଉଠିିବାର ନଥାଏ ନା ଜଷ୍ଟ ଖାଲି ଘୋଡେଇ ଦେବେ ଟିକେ ଦି ମିନିଟ ରେ ହେଇଯିବ।
ଆଚ୍ଛା ଆଚ୍ଛା ମୁଁ ଗୋଟେ ନୂଆ ରେସିପିଟା ନିହାତି ଟ୍ରାଏ କରିବି କେବେ। କାରଣ ଚୁଡା ନର୍ମାଲି ଭଲ ଲାଗେନି ଏମତି ମ୍ୟା ମାକ୍ସିମମ୍ ଲୋକଙ୍କୁ ବି ଭଲ ଲାଗେନି ଖାଲି ଗୋଟେ ହଁ କକ୍ଲେଟ୍ ମୁଁ ଜାଣିଛି। ଯେମତି ଆମେ ନର୍ମାଲ ବରା ଟାଇପର ବନଉଚେ। ସେଇଟା ସେମିତି ବନାନ୍ତି କେମିତି ଏମିତି ନର୍ମାଲି ଧୋଇକି ତାକୁ
ହଁ।
ଆଉ ବି କିଛି ଆଡ଼୍ କରନ୍ତି ମୁଁ ସେଇଟା ଜାଣିନି ପ୍ରପର କିନ୍ତୁ ମୁଁ ସେଇଟା ଖାଇଛି ଘରେ ଆମର ବନାନ୍ତି। ସେଇଥିରେ ଆଉ ଶାଗୁରେ ଯୋଉ ହୁଏ ମ ଆମ ଜାଣିଥିବେ।
ସାଗୁରେ ରେ ବରା ନା ଶାଗୁରେ ପକୁୋଡ କେମିତି କଣ?
ଶାଗୁରେ ସେଇ କଟଲେଟ୍ ଟାଇପ୍ର ହୁଏ ଵରା ନାଇଁ। ହଁ ସେ ବରା ବି କରନ୍ତି ମାନେ କିନ୍ତୁ କଟଲେଟ ସାଇଜି ଯେମିତି ଥାଏ ସେପଟା ସେଇ ଟାଇପର କରନ୍ତି। ସେଇଟାକୁ ବି ସେମିତି ଶାଗୁରେ ଯେମିତି ଶାଗୁକୁ ଭିଜେଇକି ରଖିଦିଅନ୍ତି ବୋହୁ ଟାଇମ୍ ଖିଲା ପରେ ତାକୁ ବାହାର କରିକି ଆଉ ସବୁ କଣ ଦରକାର ଥାଏ ସେଥିରେ ପକେଇକି ମେ ବି କର୍ଣଫ୍ଲାୱାର ଫନଫ୍ଲାୱାର ବି ପକାନ୍ତି କି କଣ ମୁଁଏତେ ଜାଣିନି ସେଇଟା। କିନ୍ତୁ ମୁଁ ଖାଇଚି, ସେଇଟା ଭଲ ଲାଗେ ଶାଗୁର ଯେଉଁଟା ମୁଁ ଖାଇଚି କି ଚୂଡ଼ାର ଥରେ ଖଣ୍ଡେ ବୋଧେ ଖାଇଚି, ତଥାପି ଚି ଜାଣି ଟିକେ ମନେ ପଡୁନି ଟେଷ୍ଟେ ଟା ହଁ ଶାଗୁ ପାମ୍ପଡ। ହଁ ଶାଗୁ ପାମ୍ପଡ ତ କିଣା ତ ମିଳିଯାଉଚି ଏବେ ମାର୍କେଟ ରେ।
ମୁଁ ଟିକେ ଚେ ଚାହିଁଲିି ଟିକେ ଏକ୍ସପିରିମେଣ୍ଟ କରିଆ ପାଇଁ ମୁଁ କହିଲି ଅଳ୍ପ ଅଳ୍ପ ଟ୍ରାଏ କରିଆ ଭଲ ହବ କି ଖରାପ ହବ, ତ ମୁଁ ଅଳ୍ପ ଟ୍ରାଏ କରିଥିଲି ଥିଲା ଟେଷ୍ଟ ଭଲ ଥିଲା। ଆଉ ଦି ତିନି ଥର ବି ଅଲଗା ଅଲଗା ଫ୍ଲେବର ବି ଟ୍ରାଏ କରିଦେଲି। କେବେ ସେ ଭୂଷଙ୍ଗ ପତ୍ର ବାଲା କେବେ ବିଟ୍ ବାଲା ଏମତି ଏମିତି ବ୍ୟବହାର କରିକି କରେ।
ଆଉ ଆପଣ ତ ପିଓର ଭେଜିଟେରିଆନ୍ ବୋଧେ?
ହଁ ମୁଁ ନନଭେଜ୍ ଖାଏନି। ଭେଜ୍ ହିଁ ଖାଏ।
ଭେଜିଟେରିଆନ ତାହଲେ ଆପଣଙ୍କର ଫେବ୍ରାଇଟ କଣ ସବୁଠାରୁ ଭେଜରେ? ମତଲବ କୋଉ ଖାଇବାଟା ଆପଣ ବେଶୀ ମାନେ ଯଦି ଗୋଟେ ହୋଲ ଡେ ଦିଆଯିବ ବି ଆପଣ ଖାଇଦେବେ।
ଏମିତି କହିଆକୁ ଗଲେ ହସ ଲାଗିବ ମତେ ସବୁଠୁ ପାମ୍ପ ପଡ ହିଁ ବୋହୁତ ପସନ୍ଦ ଓକେ। ତ ମୋର ଏମିତି ଥିଲା କି ମୁଁ ସବୁ ଟାଇପର ପାମ୍ପଡ ମତେ ଆଣେ ଖାଏ ବୋହୁତ ଟିକେ ଏକ୍ସେସ ରେ ଏକ୍ସେସ ଆଉ ସବୁବେଳେ ତ ବେକାର ବାହାର ସବୁ ଥାଏ ନା ଚିପ୍ସ ବଗେରା ଏଉଡା ସବୁ ଖାଏ କିନ୍ତୁ ମୋର ପାମ୍ପଡ ବୋହୁତ ପସନ୍ଦ। ଆଉ ଏମିତିରେ ମୁଁ ଆଉ ଫ୍ରାଏ ରାଇସି ବି ଭଲ ଲାଗେ ବଟ ସିମ୍ପୁଲ ପୁରା। ନାଇଁ କି ମସଲା ମସଲି କି ଛି ତେ ଏମିତି କଣ କରେ ମୁଁ ବୋହୁତ ଏତେ ଚିପ୍ସ କୁରକୁରି ଏ ସବୁ ଖାଉଥିଲି। ଯେତେବେଳେ ଆମେ ବାହାରକୁ ଯାଇଥିଲୁ ବୁଲିଆକୁ ମୋ ଫ୍ୟାମିଲି ସହିତ ତ ମୁଁ କଣ କରୁଚି ମତେ ସେଟି କିରେ ଟିକେ ଖାଇବା ମତେ ଭଲ ଲାଗୁନଥିଲା। ମୁଁ ଆଡୁ ସାଡୁ ଖାଲି ସେଇ ଚିପ୍ସ ଫିସ୍ ଖାଇକି ତାପରେ ଗୋଟେ ଦିନ ଆ ମୋ କୁ ଯିବାର ଥିଲା ଗୋଟେ ଜାଗା ବୁଲିଆ ପାଇଁ, ତ ମୁଁ ଏତେ ପରିମାଣ ମୋର ଭୋମେ ଟିଙ୍ଗ ହେଲା। ଯୋଉ ବେସିନ ଜାଣିଚନ୍ତି ସେ ବେସିନ ପୁରା ଫୁଲ ହେଇଗଲା ସେ ପୁରା ବାନ୍ତିରେ। ତ ମୋ ବାବା ବୋହୁତ ମତେ ଗାଳି କରିଥିଲେ। ମତେ କହିଲେ ଉଁ ଉଁ ଗୋଟେ ବର୍ଷ ଯାଏଁ ଘରକୁ ଯେମିତି ଚିପ୍ସ କୁରକୁରି କିଛି ବି ଆସିବନି। ତ ମୁଁ କଣ କରୁଥିଲି ତୋ ଯାହାହଲେ ବି ଏତେ ଖାଉଥିଲି ନା ଥୋଡି ନା ଛାଡି ହେଇକି ଟିକେ ରହି ହବ। ତ ମୁଁ କଣ କରେ ତ, ମୁଁ କଣ କରେ ଯଦି ବି ବାହାରେ ଖାଇବି ମନେକରିକି ଆଗ ବାହାରେ ଜରି ପକେଇକି ଆସେ। କାହିଁକି ନା ବା ମତେ ନା ଅଳିଆ ଆଡୁ ସାଡୁ ପ କେଇବାକୁ ଭଲା ଲାଗେନି ତ ମୁଁ ଡଷ୍ଟପିନ୍ ଦେଖି ପକାଏ। ତ ମୁଁ ଯେ ଏମତି ବେଳେବେଳେ ହୁଏ ନା ମୁଁ ଯଦି କୋଉଠି ଜାଗା ନପାଇବି ମୁଁ ଘରକୁ ଆଣିକି ଅଳିଆ ଘରେ ମାନେ ଯୋଉ ଡଷ୍ଟବିନରେ ପକାଏ। ତ ସେଇ ହିସାବରେ ମୁଁ ଯଦି ବାହାରେ ଚିପ୍ସ ଖାଇବି ଫିର୍ ନା ପୁରା ସେରା ମାଇଣ୍ଡରେ ପୁରା ରଖିଥିବି ଯେ ବାବାଙ୍କୁ ଜରି ନ ଦେଖାଯିବା ଦରକାର।
ଆଚ୍ଛା ଆଚ୍ଛା ମ୍ୟାମ୍ ଚିପ୍ସ କୁର୍ କୁରିର ତ ବୋହୁତ ଫୁଡ ପଏଜନ ହୋଉଚି ବୋହୁତ। ବୋହୁତ ହୋଉଚି ମୋର ବି ମ୍ୟାମ୍ ହେଇଥିଲା ଗୋଟେ ଟାଇମରେ ବଟ ମୁଁ ଏତେ ଖାଏନି। ମତେ ଏତେ ବି ଭଲ ଲାଗେନି କିନ୍ତୁ କଣ ସେଇ ଟାଇମରେ ପୁରା ଦି ତିନି ମାସ୍ ପୁରା କଣ୍ଟିନ୍ୟୁସ୍ କରଦେଲି ତାପରେ ପୁରା ମ୍ୟାମ୍ ଦେହ ଖରାପ ହେଇଯାଇଥିଲା। ପୁରା ପାଞ୍ଚ ଛଅ ଦିନ ମେଡିକାଲରେ ବି ରହିଥିଲି ପୁର। ସେଥିରେ ତ ବୋହୁତ ଫୁଡ ପଏଜନ୍ ସେଇଟାକୁ ଟିକେ ଆଭୁଏଡ କରନ୍ତୁ।
ଆଉ ଟ୍ରେନରେ ସେ ଆକଚ୍ୟୁଏଲି କଣ ବାହାରକୁ ଗଲା ବେଳକୁ ବି ମୁଁ ସେମତି ଉଁ ମାନେ ମ ତେ ସେଟି ଉଁ ସେ ମିଲ୍ ଗୁଡାକ ଖାଇବାକୁ ଭଲ ଲାଗେନି। ତ ମୁଁ ସେମିତି ଆଡୁ ସାଡୁ ସେଇ ଚିପ୍ସି କୁର୍ କୁରି ଏଗୁଡା ସବୁ ଖାଇକି ରହିଯାଏ। ଆଉ ବ୍ରେଡ, କଟଲେଟ ଏ ସବୁ କିନ୍ତୁ ଅଧିକ ପରମାଣେ ଖାଇକି ଗୋଟେ ଏବେ ଟିକେ ଟ୍ରାଏ କରୁ କହିବେ ପୁରା ତ ସେ ଜିନିଷ ଚେଞ୍ଜ ହେଇପାରିନି। କିନ୍ତୁ ହେଲଦି ହାବିଟ୍ ମେଣ୍ଟେନ କରିବାଟା ଜରୁରୀ ଆମେ କଣ ଯେହେତୁ
କିୟ୍ଯା ହୁଆ ହଁ ଏଟ ଜଲଦି ବନିଯିବ ବୋଲି ଆମେ ଜଲଦି ଜଲଦି ହଁ ହଁ ହଁ। ହଁ ଆପଣ ଟ୍ରାଏ କରନ୍ତୁ ନିହାତି।
ଏମିତି ବି କୁହାଯାଏ ନା ଯେ ଯଦି ଆମେ ଖାଇବାକୁ ଆମେ ଲଭ କେୟାର ଦେଖେଇବା। ତାହେଲେ ସେଇଟାର ମଧ୍ୟ ହେଲଥ୍ ବେଲି-ବେନିଫିଟ୍ ଆମ ଶରୀରରେ ଦେଖାଯିବ। ସେମତି ଆପଣଙ୍କୁ ଭେଜରେ କଣ ପସନ୍ଦ?
ଭେଜରେ ମ୍ୟାମ୍ ମୋର ମସରୁମ୍ ଫେବରାଇଟ୍। ଆଉ ବାକି ନନ୍ ନା ମସରୁମ ମ୍ୟାମ ମତେ ଭଜା ଟା ବେଶୀ ଭଲ ଲାଗେ। କରିବି ଭଲ ଲାଗେ। ହ କିନ୍ତୁ ଭଜା ଟା ମତେ ମ୍ୟାମ ବେଶୀ ବଢିଆ ଲାଗେ। ମାନେ ପଖାଳ ସହିତ।
ଆପଣଙ୍କୁ ମସ୍ କୋଉ ଟାଇପ
ହଁ ମସରୁମ ନର୍ମାଲ ମ୍ୟାମ ଯେମିତି ଦେଶୀ ପୁରା ଯୋଉ ପାଳ ଛ ତୁ ଯୋଉ କୁହନ୍ତି। ସେଇଟା ହଁ ସେ ଟା ନର୍ମାଲ ମ୍ୟାମ୍ ଆମ ଗାଁ ଆଡେ ତ ମିଳିଯାଏ। ଏଟା କମନ୍ସ ଏପଟେ ନର୍ମାଲ ମ୍ୟାମ
ପାଳ ଛତୁ କେତେ କଣ ରେଟ୍ ପଡୁଛି? ଏପଟେ ତ ବହୁତ ମୁଁ ଯୋଉଠି ରହୁଛି ତ ବହୁତ ଟଙ୍କା ପଢୁଛି। ଆପଣଙ୍କ ଏରିଆରେ କେତେ ଟଙ୍କାର ସାରିବେ?
ମୁଁ ଯେବେ ଘରକୁ ଯାଇଥିଲି ହଁ ସେବେ ମୋର ମନେ ଅଛି ଶହେ ଅଶୀ କି ଶହେ ନବେ କଣ ଏମିତି ନେଇଥିଲା। ସେଇଠି ସେପଟେ। ଆଉ ଏପଟରେ ମ୍ୟାମ ମୁଁ ଜାଣିନି। ହଁ ଶସ୍ତା ଅଛି। ଣିବା ମ୍ୟାମ ଆକ୍ଚୁଆଲି ଆମ ଘର ପାଖରେ ହିଁ ସେ ତାଙ୍କର ମାନେ ସେଇଟା ସେ ଛତୁର ପୁରା ଫାର୍ମିଂ କରିକି ପୁରା ଇଏ କରୁଛନ୍ତି। ତ ସେଥିପାଇଁ ମେ କମ ମା ମାର୍କେଟରେ ବି ତ ଅଧିକା ମୁଁ ଜାଣିଛି। କିନ୍ତୁ ସେଠି ଯେହେତୁ ଘର ପାଖରେ ତାପରେ ଗାଁ ରେ ନର୍ମାଲ ଏତେ ଲୋକ ବି ଏତେ ଟଙ୍କା ହେଲେ ନେବେନି କିଣିବେନି କେହି। ତ ସେଥିପାଇଁ ମେ ବି କମ ରେ ସେମାନେ ବି
ତାପରେ ଆଉ ଗୋଟେ କଥା କଣ କହିଲି ମ୍ୟାଡାମ ସେଠୁ ବି ଯୋଉଠି ହଉଥିବ ଆଉ ମୁଁ ଯୋଉ ଏରିଆ ରହୁଛି ସେଠି ତ ଇଏ ହଉନି ନା। ମାନେ ବନଉ ନାହାନ୍ତି। ତ ଟ୍ରାନ୍ସପୋର୍ଟ ଖର୍ଚ୍ଚ ବି ଲାଗି ଯାଉଥିବ।
ହଁ ହଁ ସେଇଟା ମେନ୍ ରିଜନ ଗୋଟେ ଟ୍ରାନ୍ସପୋର୍ଟ ଖର୍ଚ୍ଚ ବି ଲାଗେ।
କିଛି ଦିନ ତଳେ ପଚାରୁଥିଲେ ଏଠି କହୁଥିଲେ ଟୁ ଫିପ୍ଟି କହୁଥିଲେ। କିନ୍ତୁ ମଝିରେ ଏମିତି ଆମର ଥରେ ରେ ଆସିଥିଲେ ଘରକୁ ଗେଷ୍ଟ୍ ସେତେବେଳେ ସେଇଟା ରେଟ ଥିଲା ଥ୍ରୀ ଫିଫ୍ଟୀ ନା ଥ୍ରି ଏଇଟି ଥିଲା। ତ ଯେହେତୁ ଗେଷ୍ଟ ଆସିଥିଲେ। ଆଉ ତାଙ୍କୁ ସେଇଟା ହିଁ ଭଲ ଲାଗେ ବୋଲି ତ ସେମିତି ହିଁ ଆମେ ତାକୁ ଆଣିକି ବନେଇଥିଲୁ।
ହଁ ନାଁ ଛତୁଟା ଟିକେ ହଁ ପାଳ ଛତୁରେ ମ୍ୟାମ୍ ଭ କରି ତ ବହୁତ ଭଲ ଲାଗେ। ନର୍ମାଲି ଭଜାଟା ଆପଣ ନର୍ମାଲ ପ୍ଲେନ୍ ବି ନର୍ମାଲ୍ ଭାଜନ୍ତି ସମସ୍ତେ ଆଳୁ ପକେଇକି ଖାଲି। ଆଉ ଗୋଟେ ମ୍ୟାମ୍ ଅଛି ତାର ଯେଉଁ ମସଲା ଦେଇକି ଯେମିତି ତରକାରୀ କରନ୍ତି।
ହଁ ହଁ।
ମସଲା ଦେଇକି ଭା ମାନେ ଭାଜିବେ ଭଜା ଟା ସେଇଟା ମ୍ୟାମ ବହୁତ ବଢିଆ ଟେଷ୍ଟ। ଲାଗେ ପୁରା ମାନେ କିନ୍ତୁ ସେଇଟା ପୁରା ବହୁ ଟେଷ୍ଟ ଲାଗିବ। ଆପଣ ଟମାଟର ବି ତ ନ ପଡେ। ଆଉ ଯୋଉ ଖଟା ବି ଟିକେ ପକେଇ ପାରିବେ। ଆମ୍ବୁଲ ଖଟା ଯୋଉ କୁହନ୍ତି। ସେ ସେଇଟା ବି ପକାଇ ପାରିବେ ସେଇଥିରେ ଭଜାରେ ସେଇଟା ବହୁତ ବଢିଆ ଲାଗେ। ଆଉ ସେଇଟା ପଖାଳରେ ମ୍ୟାମ ବହୁତ ବଢିଆ ଲାଗେ। ଆଉ ନର୍ମାଲ ଯଦି ଭାତ ଡାଲି ଟିକେ କରିଥିବେ। ପୁରା ସିମ୍ପଲସା। ଆଉ ଏଇଟା ବି କରିଦେବେ ପୁରା ଆରାମସେ ଖାଇ ନେବେ ପୁରା।
ଅ ମୁଁ ଛୋଟବେଳେ ଆମର ସେ ଜଣେ ଦିଦି ଅଛନ୍ତି। ହେଲା ତାଙ୍କ ଯେତେବେଳେ ମୁଁ ଇନ୍ ଲଜ ଘରକୁ ଯାଏ। ତାଙ୍କର ବି ସେମିତି ଘର ପାଖରେ ଛତୁ ହୁଏ। ତ ସିଏ କଣ କରନ୍ତି ମୋ ପାଇଁ ସେ ଛତୁ ତୁ ଭଜା ଇଏ ନିହାତି ବନାନ୍ତି ଆଉ ଆମ ଘରେ ବି ଯେତେବେଳେ ଛତୁ ତରକାରୀ ହୁଏ ମୁଁ କହେ ଯେ ମୋ ପାଇଁ ଭଜା ରଖି ଦିଅ। ସିଏ କଣ କରନ୍ତି ମୋ ପାଇଁ ଭଜା କାଢିକି ରଖନ୍ତି। ଆଉ ମୁଁ ଖାଲି ଭଜା ମତେ ବହୁତ ଡି ବଢିଆ ଲାଗେ। କିନ୍ତୁ ଏବେ ଯେହେତୁ ଅଲଗା ବହୁତ ସାରା ଜିନିଷ ଅଲଗା ମସରୁମ ଆସିଲାଣି ତାପରେ ଟିକେ ବି ସେଇ ରେଟ୍ ବି ଟିକେ ଅଧିକ ରହୁଛି। ତ ଏବେ ଆଉ ସେଇ ଛତ୍ ତୁ ଆମର ବେଶୀ ଆସୁନି।
ହଁ ଏବେ ତ ବହୁତ ସାରା ବିକ୍ରି ହେଲାଣି। ଆଉ ନର୍ମାଲି ଯେଉଁ ବଟମ ଛତୁ ତ ସେଇଟା ଚାଲିଛି ପୁରା ହାଇ ଫ୍ରେ କିଣା। ମାର୍କେଟରେ ହଉ ଯେଉଟା ଆକ୍ଚୁଆଲ ଛତୁ ସେଇଟାକୁ ସମସ୍ତେ ଏତେ ଆଉ ଇଏ କରୁନାହାଁନ୍ତି।
ଠିକ୍ ଅଛି ମ୍ୟାମ୍। ଆପଣଙ୍କ ସହ କଥା ହେଇକି ଭଲ ଲାଗିଲା ଗୋଟେ ନୂଆ ରେସିପି ଜାଣିଲି ଛତୁ ମସଲାଟା। ମୁଁ ସେଇଟା ନିହାତି ଭାବେ ଟ୍ରାଏ କରିବି। ଥ୍ୟାଙ୍କ ୟୁ ମ୍ୟାମ୍।
ଥ୍ୟାଙ୍କ ୟୁ।